ହୁଁ।
ଜୟ ଜଗନ୍ନାଥ।
କଣ କରୁଛନ୍ତି ଭଲ ଅଛ୍
ହି ମୁଁ ଭଲ ଅଛି। ବସଚି ଏବେ। ଆପଣ କଣ କରୁଚନ୍ତି?
ମୁଁ ଭାଇ ଅଫିସ ରେ ଅଛି ଆଉ। କାମ ତ କିଛି ନାହିଁ ବସିଚୁ ଆଉ। ସେ ଏମତି କଥା ହଉଚି ବସିକି ଆଉ ହଉ ଖିଆ ପିଆ ସରିଲାଣି?
ନାଇଁ ଖିଆ ସରିନି ଏବେ ଜଷ୍ଟ ଗାଧେଇକି ଆସିଲି ଖାଇବୁ ଆଉ।
ଆଚ୍ଛା କଣ ଭାଇ ପଢୁଛନ୍ତି ନା ଜବ୍ କରୁଛନ୍ତି ଆପଣ?
ନାଇଁ ଜବ୍ ତ ନାହିଁ ଏମତି ନିଜେ
ଆଚ୍ଛା ବିଜନେସ୍ ବିଜନେସ୍ କରନ୍ତି କି ଆଚ୍ଛା ଆଚ୍ଛା କୋ କୋଉ ବିଜନେସ୍ କରନ୍ତି?
ଏଇ ପରିବା।
ଆଚ୍ଛା ମୋ ମୋର ବି ଭାଇ ବିଜନେସ୍ ଅଛି। ବେପାର ମୁଁ କାମ ବି କରୁଚି କିନ୍ତୁ ତଥାପି ବେପାରୀ ବି ଅଛି। ମୋ ବଡ ଭାଇ ମୁଁ ଦି ଜଣ ଯାକ କରୁ ଆମର ଡିଷ୍ଟ୍ରିବୁଟର କାମ।
ଡିଷ୍ଟ୍ରି ବୁଟର୍
ହଁ ପାର୍ଲେ ପ୍ରାଇମ ଆଇ ଟି ସି ଏମତି ସବୁ ମାଲରଖ୍ ଖିକି ଆମ ଢେଙ୍କାନାଳରେ ଆମେ କାମ କରୁଛୁ ଆଉ।
ଉଁ ହୁଁ ମାଲ ନିଜେ ବନଉଚନ୍ତି ନା ଆଣୁଛନ୍ତି ସପ୍ଲାଏ?
ଇଏ ଦଉଚି ନା କଂପାନୀ ଦବ ନା ହଁ କଂପାନୀ ଆଣିକି ଦେଇକି ଯିବ ତାର ଗାଡ଼ି ଡି ଆଉ ହେଇଗଲାଣି ଭାଇ ବହୁତ୍ ଦିନରୁ ଚାଲିଛି ଆମ ବେପାର ମୁଁ ଚାକ୍ କିରି କରିବା ପୂର୍ବରୁ ଆଜ୍ଞା ଶୁଭୁଛି ଟି ହ୍ୟାଲୋ ହଁ ଶୁଭୁଚି ଭାଇ ଶୁଭୁଚି କି କଟି ହ୍ୟାଲୋ
ଆ ପୁରା
ହ୍ୟାଲୋ। ହ୍ୟାଲୋ
ହ୍ୟାଲୋ
ହଁ ଭାଇ ଶୁଭୁଚି?
ହ୍ୟାଲୋ
ହାଲୋ। ହାଲୋ
ହଁ
ହାଲୋ।
ହ୍ୟାଲୋ
ହଁ ଭାଇ ଶୁଭୁଚି ମତେ ମତେ ଶୁଭୁଚି ଆପଣଙ୍କ ଭଏସ୍ ମୋତ୍ ମୋ ଭଏସ୍ ଶୁଭୁନି କି? ହ୍ୟାଲୋ ହ୍ୟାଲୋ ଏ ହେ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ଭାଇ ଶୁଭନି ଶୁଭୁଚି?
ହାଲୋ। ନାଇଁ ଭାଇ ନେଟୱର୍କ ବୋଧେ ପ୍ରୋବ୍ଲେମ ଅଛି ହଁ ଭାଇ ଶୁବୁଚି ଶୁବୁଚି ନେଟୱାର୍କ ପ୍ରୋବ୍ଲେମ ଅ ଭିତର ରହୁଛି ଆଉ ଶୁଭୁନି ହଁ ବର୍ଷା ଯୋଗୁ ନେଟୱାର୍କ ପ୍ରୋବ୍ଲେମେ ହେବେ ଆଉ ବୋଧେ ଆଉ ମୋର ଆଉ।
ଭାଇ କିରାଟ କ୍ରିଅରେ ଶୁଭୁନି ନେଟୱାର୍କ ପ୍ରୋବ୍ଲେମ ରହୁଚି।
ହୁଁ ହଁ ଭାଇ ବର୍ଷା ହଉଚି ତ ନେଟୱାର୍କ ପ୍ରୋବ୍ଲେମ ଅଛି ଆଉ। ହଁ ଭାଇ ହାଲୋ। ହାଲୋ। ହାଲୋ। ହାଲୋ ଶୁଭୁଚି ଭାଇ
ହାଲୋ ହଁ ଭାଇ।
ହଁ ଭାଇ ଶୁଭୁ ଶୁଭୁ ଶୁଭଚି ଶୁଭୁଚି ହଁ ହଁ ହଁ ହାଯୋ।
ବର୍ଷା ପାଇଁ ବୋଧ ଭାଇ ନେଟୱାର୍କ ପ୍ରୋବ୍ଲେମ ରହୁଚି ହ୍ୟାଲୋ।
ହଁ ଭାଇ ହଁ ମୁଁ ମୋ କଥା ଶୁଭୁନି ନା ଆପଣଙ୍କୁ ନା ଭାଇ ହଉନି ସମୟ ପଳଉଚି ଆଉ ହଁ ଭାଇ ହଉନି ହଉନି। ହାଲୋ ହାଲୋ। ହାଲୋ। ହାଲୋ। ଭାଇ ହାଲୋ। ହାଲୋ। ହାଲୋ। ଆଜ୍ଞା ଭାଇ ଅଛି ଅଛନ୍ତି କି ହାଲୋ ଶୁଭୁଚି। ନେଟୱାର୍କ ଟା ଖରାପ କରିଦେଲା ଆଉ ଲସ୍ ହେଇଗଲା ଭାଇ ଆମର ତମର ଆଉ।
ହାଲୋ।
ହଁ ହଁ ହଁ ଶୁଭିଲା ଭାଇ ମୋ ବହି ଶୁଭୁନି ନା ହାଲୋ। ହାଲୋ। ହାଲୋ। ଭାଇ ଶୁଭୁନି ହାଲୋ। ହାଲୋ। ହାଲୋ। ହାଲୋ। ଭାଇ ହାଲୋ।
ହାଲୋ।